ନମସ୍କାର୍ ଜୟ ଜଗନ୍ନାଥ।
ହାଲୋ ହଁ କୁହନ୍ତୁ କୁହନ୍ତୁ।
ସାର ନମସ୍କାର ଜୟ
ଜୟ ଜଗନ୍ନାଥ ଶୁଭ ସକାଳ।
ଶୁଭ ସକାଳ ବନ୍ଧୁ ଶୁଭ ସକାଳ ଆଉ କୁହନ୍ତୁ କଣ ସବୁ ସେଠି ବର୍ଷା ଫର୍ଷା ହଉଛି।
ବର୍ଷା ଟା ତ ଲଗାତାର ଲାଗିକି ଅଛି ଦି ତିନି ଦିନ ହେଇଯିବ ବୁଝିଲେ।
ଆଜ୍ଞା।
ଏଇ ସେଠି ବା ଆମ ଖେଳରେ ବାଧା ସୃଷ୍ଟି ହଉଛି। ଆମେ ଖେଳି ପାରୁନୁ ଆଉ ବୁଝିଲେ ଖରାବେଳେ। ଖରାବେଳେ ମାନେ ଆମର ଯୋଉ ଚାରିଟା ବେଲଟଟା ବୁଝିଲେ ଆଁ। ଆମେ ଖେଳିବାକୁ ଅସୁବିଧା ହଉଥିବାରୁ ଆମେ ଟିକେ ଦୁଃଖିତ ଅନୁଭବ କରୁଛୁ। ସେଥିପାଇଁ ଆମେ ଫୋନ ରେ ଫ୍ରି ଫାୟାର୍ ହଉ ଆମେ ଏଠି କିଛି ଗପ ହୁଏ ଖାଏ ଖେଳୁଛୁ। ଆଉ ଖାଇଆକୁ ହେଲେ ଟିକେ ଅସୁବିଧା ହେଉଛି ଆମେ ବୁଲିଆକୁ ବାହାରକୁ ଯାଇପାରୁନୁ ବୁଝିଲେ।
ଆଜ୍ଞା ଆଜ୍ଞା।
ଯେହେତୁ ଆମର ବିରିୟାନୀ ପସନ୍ଦ ଥାଏ ସେଥିପାଇଁ ଏତେ ଟିକେ ସୁବିଧା ନାହିଁ।
ଆ ବନ୍ଧୁ ସକାଳ ଖିଆ ପିଆ କଣ ହେଇଥିଲା?
ସକାଳେ ଯେହେତୁ ମୁଁ କାଲି ରାତିରେ ଟିକେ ଖାଇ ଦେଇଥିଲୁ ଏପର୍ଯ୍ୟନ୍ତ ମୁଁ ସକାଳେ କିଛି ଖାଇନି ମୁଁ ଆଜି ଓପବାସ ବା। ଆଉ ବିନା ଖାଦ୍ୟ ରହିବ ବୋଲି ଭାବିଛି ବୁଝିଲେ ସେ ଚେ ଚେଷ୍ଟା କରୁଚି ଦେଖିଆ କେତେଟା ଆଙ୍କେ ହଉଛି ନହେଲେ ତାପରେ ଆମେ ଖାଦ୍ୟ ଗ୍ରହଣ କରିବୁ। ଆପଣ କଣ ଖାଇଲେ?
ଆମେ ଖାଇଥିଲୁ ଆମ ବାସୁଦେବପୁର ଜାଣିଥିବେ ବାସୁଦେବପୁର ସେଠୁ ଆଜ୍ଞା ଟିଲୁ ନନା ଦୋକାନ ଚିହ୍ନିଚନ୍ତି। ସେଠି କାର ଗରମ ଗରମ ଇ ହଁ ସେଠିକାର ଗରମ ଗରମ ଇଟିଲି, ବରା, ସିଙ୍ଗେଡା, ଆଉ ଆଳୁ ଚପ୍ ଖାଇଥିଲୁ ଆଉ।
ବହୁତ୍ ଭଲ।
ହୁଁ, ଆଉ ବନ୍ଧୁ ତମ ଘରେ ସବୁ ଦେହ ପା ସମୀତିଙ୍କର ଭଲ ଅଛି ତମର ଭଲ ଅଛି ତ?
ହଁ, ମୋର ତ ଅତି ଉତ୍ତମ ଅଛି ଆମ ଘର ଲୋକଙ୍କର ବି ଉତ୍ତମ ଅଛି ବୁଝିଲେ।
ଆଜ୍ଞା, ଆଜ୍ଞା, ଆଜ୍ଞା, ଆଜ୍ଞା।
ଆ ଆପଣଙ୍କର ଏବେ ଭଉଣୀ ବାହାଘର ହେଇଥିଲା କଣ କଣ କଲେ ମାନେ କେମତି ବାହାଘର ହେଲା କେମିତି କଣ ସେଗୁଡା ଟିକେ କହିଲେ।
ଆମ ଭଉଣୀ ବଡ ଭଉଣୀଙ୍କର ବାହାଘର ଏଇନା ହେଲା। ବଣ ଭଉଣୀଙ୍କର ବାହାଘର ହେଲା ଉ ପାଖାପାଖି ଛବିଶ ଲକ୍ଷ ଟଙ୍କା ଖର୍ଚ୍ଚ ହେଇଛି କିଅ ତମେ ଜାଣିଥିବ ଏଇନା ସୁନା ରେଟ୍ ଯୋଉ ମାତ୍ରାରେ ବଢୁଛି। ସିଏ ପୁଣି ତାଙ୍କୁ ଯୋଉ ଦି ଟ୍ରକ ଜିନିଷ ଦିଆ ହେଲା। ବ ବେଡ୍, ଆଲମାରି, ଆଲେଣା, ସୋଫା, ଡାଇନିଂ ଗଦି ସବୁ ଦିଆହେଲା ଖାଇବା ପିଇବା ପରିବା ପତ୍ର ସବୁ ଦିଆହେଲା। ମାନେ ଛୋଟଠୁ ନେଇକି ବଡ ଜିନିଷ ସବୁ ନେଲେ ପୁଣି ଭୋଜି ଭାତ ହେଲା ଭୋଜି ଭାତରେ କୁଇଣ୍ଟାଲ୍ ଖାସି ମାଂସ ଆସିଥିଲା, କୁଇଣ୍ଟାଲ୍ ଚିକେନ ମାଂସ ଆସିଥିଲା, କୁଇଣ୍ଟାଲ୍ ମାଛ ହେଇଥିଲା। ପୁଣି ସତୁରୀ କିଲେ ପନିର୍ ଆଇଥିଲା। ତାପରେ ଚିଙ୍ଗୁଡି ଆଇଥିଲା କୋଡିଏ କିଲେ ଘାଣ୍ଟ ପାଇଁଙ୍କା। ତାପରେ ଭାତ ଡାଲି ଖଟା ପାସେ ପାମ୍ପଡ। ହେଇଥିଲା ଆଉ ଖର୍ଚ୍ଚ ବର୍ଚ୍ଚ ଟିକେ ହେଇଯାଇଛି ସେଥିପାଇକା ମୋ ବଡ ବାପା ଆଉ ଆମ ନିଜ ବାପା ଟିକେ ମାନେ ମୁଣ୍ଡରେ ଟେନସନ ପୁରେଇ ବସିଚନ୍ତି ଆଉ।
ହ ଆପଣ ଟିକେ ଧୀରେ ଧୀରେ କଥା ହେବେ ବୁଝିଲେ ଟିକେ ସର ଟିକେ ଟିକେ କମାନ୍ତୁ କାଳେ ଅସୁବିଧା ହଉୁ ଆ ଖପାଙ୍କ ଲୋକଙ୍କର ବୁଝିଲେ
ଆଜ୍ଞା ନା ସ୍ୱର କହିଲ କାହିଁକି ଏଠି ବର୍ଷା ହଉଛି ତ ଧୀରେ କହିଲେ ମତେ ଲାଗିଲା ଯଦି ତମକୁ ମାନେ ଭଲ କି ଶୁବା ଯାଉନ ଥବ ସେଇଥିପାଇଁକା ମୁଁ ଟିକେ ଜୋର କ ଆଜ୍ଞା ଆଜ୍ଞା ଏଇଥିପାଇଁକା ମୁଁ ସେ୍ଷମା ଚାହୁଛି ଆଉ।
ହଁ ତା ଏପରେ ତ ମୁୋର ଏବେ ଆମର ରଜ ହେରିକା ବି ଆମେ ବୁଲିଛୁ କୁଆ କଡ଼େ ଆପଣ ଜାଣିବାକୁ ଚାହିଁବେ କି?
ଆଜ୍ଞା କୁହନ୍ତୁ କୁହନ୍ତୁ କୁଆଡ଼େ କୁଆଡ଼େ ବୁଲିଛନ୍ତି। କେମିତି କଣ
ହୁଁ ହଁ ଆଉ ମୁଁ କହୁଛି ଶୁଣନ୍ତୁ ଆମେ ପ୍ରଥମ ରଜ କୌଣସି ଜାଗାକୁ ଆମେ ବୁଲିଆକୁ ଯାଇପାରିଲୁ ନାହିଁ ଆମର କୌଣସି ଯୋଜନା ନଥିଲା ବୁଝିଲେ। ସେଥିପାଇଁ ଆମେ ଦ୍ଵିତୀୟ ଯୋଉଟା ରଜ ସେନ ରଜ ସଂକ୍ରାନ୍ତି ତାକୁ କୁହନ୍ତି ବୁଝିଲେ। ଆମେ ରଜ ସ ରଜ ସଂକ୍ରାନ୍ତି ବୁଲିଆକୁ ଗଲେ କପିଳାସ ଆମେ ପାଞ୍ଚରୁ ଛଅ ଜଣ ଲୋକ ଯାଇଥିଲୁ। ସାଙ୍ଗ ଆଉ କିଛି ବଡ ଭାଇ ଆଉ କିଛି ଭଉଣୀ ଯାଇଥିଲେ ବୁଝିଲେ ଆମେ ସେଠି ଆମେ ଆମ ଘର ପାଖରୁ ଷାଠିଏ କିଲୋମିଟର ଖଣ୍ଡ ବାଟ ହବ। ସେଠୁକୁ ଆମେ ବାଇକ ମାଧ୍ୟମରେ ଯାଇଥିଲୁ ତାପରେ ସେଠି ମାନେ ତେରଶହ ବାଉନ ପାହାଚ ଅଛି ବୁଝିଲେ ସେଠି ତେରଶହ ବାଉନ ପାହାଚରେ ଆମେ ନିଜ ଗୋଡରେ ଚାଲିବାକୁ କହିଲା ଚାଲିଲୁ ବହୁତ କଷ୍ଟ ମଧ୍ୟ ହେଲା ସେଠି ଚାଲିବାକୁ ଆମକୁ ଲାଗିଗଲା ପଚାଶ ମିନିଟ ଉଦ୍ଧ ତାପରେ ଆମେ ସେଠି ସେଠି କୌଣସି ଗୋଟେ ଆମେ ହୋଟେଲ ରେ ଆମେ ଖାଇଲୁ ସେଠି ଏତେ ବା ମାନେ ବେକାର ଖାଇବା ଯେ ତମେ କହିବେନି ବୁଝିଲେ ତାପରେ ତ ହେଲା କି ଯେ ଖାଇଲୁ ତାପରେ ରହିଲୁ ସେଠି ଆଉ ତାପରେ ବୁଲାବୁଲି କଲୁ ସେଇଟା ଦ୍ିତୀୟ ରଜ ତୃତୀୟ ରଜରେ ଆମେ ଗଲୁ ମହାବିନାୟକ କପିଳାସ ବୁଝିଲେ କପିଳାସ। ଭୁସୁନପୁର ଆପଣ ବି ଆମ ସହ ମଧ୍ୟ ଯାଇଥିଲେ ମନେ ଅଛି ଆପଣ ଗାଡି ଚଲାଉଥିଲେ ଗୋଟେ ଜାଗାାରେ ଆମେ ଦୁର୍ଘଟଣାରେ ଟିକେ କ୍ଷତିଗ୍ରସ୍ତ ହେଇଥାନ୍ତୁ ଆ
ଆଜ୍ଞା ଆଜ୍ଞା ମନେ ଅଛି ତମକୁ ସେ କଥାଟା ମନେ ଅଛି ବୋଧେ
ହଁ ଆଉ ସେଇଟା ବର୍ଚନା ପାଖାପାଖି ନିକଟସ୍ଥ ପାଖରେ ଥିଲା।
ଆଜ୍ଞା ତମେ ମୁଁ ଆମ ବଡ ଭାଇ ଜୀବନ ଭାଇ
ହୁଁ ଆମେ ଯାଇଥିଲେ। ସେଠି ଆମେ ବୁଲାବୁଲି କଲେ ଏବଂ ବର୍ଷା ବି ସେ ନ ହେଥିଲା ବର୍ଷା ଆମେ କିଛି ମାତ୍ରାରେ ତିଁଥିଲେ। ତିତି ଥିଲେ ମାନେ ଓଦା ହେଇଥିଲେ ବୁଝିଲେ ଆଉ ଆଉ ତାପରେସ ଆମେ ବୁଲାବୁଲି କଲୁ ଏମିତି ତାପରେ ସନ୍ଧ୍ୟା ଆମେ ଫେରୁ ଫେରୁ ରାତି ଆଠଟ ର ନଅଟା ଭିତରେ ହେଇଗଲା ତମେ ତାପରେ ଘରକୁ ପଳେଇ ଆଇଲେ ତାପରେ ମୋର ଆଉ ଦିଟା ସାଙ୍ଗର ଆମେ ଗଲୁ ଜୟପୁର ଗଲୁ ସେଠି କିଛି ଆମେ ଖାଦ୍ୟ ପାନୀୟ ଗଲୁ ଖାଦ୍ୟ ପାନ କରିକି ଆମେ ଆସୁ ଆସୁ ଟିକେ ନଅଟା ଦଶଟା ପାଖାପାଖି ହେଇଗଲା। ତାପରେ ଆସି ଟିକେ କଁ କାର୍ଯ୍ୟ କମ ସାରି ଆମେ ଆସିଲୁ। ଫୁଣି ଫ୍ରି ଫାୟାର ଅନଲାଇନ୍ ଘେରିକା ଖେଳିବୁ। ଏମିତି ଦିନଟା ରଜ କଟିଗଲା ଆମର ତାପରେ ନିଜ କାମ ଘ ହେରିକା ପାଇଁ ଆମେ ଫେଣି କୌଣସି ଜେଗାକୁ ଯିବୁ ବୋଲି ଭାବିଛୁ ଏବଂ ଆମର କୌଣସି ବାହ। ଘର ହେରିକା ଦୋଷରୁ ମାନେ ଘର ପାଖ ସେଥିପାଇଁ ଯାଇ ହେଲାଣି ସେଥିପାଇଁ ମୁଁ ଏବେ ଘରେ ବି ଅଛି।
ବନ୍ଧୁ ମତେ। କହିବେ ଟିକେ କି ଜୟପୁର ଯୋଉ ତମେ ଯାଇଥିଲ ତମେ କଣ ଖାଦ୍ୟ ପାାଦ୍ୟ କଲ କହିବେ କି ଟିକେ।
ଆମେ ପକୋଡା ଖାଇଥିଲୁ କି ମ କଣ ଖାଇଥିଲୁ ଆଉ ମୋର ଇ ଆମେ ଭାଲୁଦା ଯୋଉ ଖାଇଥିଲୁ ଯୋଉ ଇଏ ଲସି ଟାଇପ ଖାଇଥିଲୁ ସେଇ ଟା ଆଉ ତାପ ଗୋଟେ ଜାଗା ରେ। ବରା ବରା ହେରିକା ଖାଇଥିଲୁ ଆଉ ଆଇସ୍କ୍ରିମ ଖାଇଥିଲୁ ଆଉ। ହ
ବନ୍ଧୁ ମୁଁ ତମକୁ କାଲି ବାଲିଚନ୍ଦ୍ରପୁରରେ ପର ଦିନ ଦେଖିଥିଲି।
ହୁଁ ହୁଁ ହୁଁ।
ତମେ ତମ ପାଞ୍ଚ ଛଟା ପାଞ୍ଚ ଛଟା ଭାଇ ସାଙ୍ଗରେ ତମେ ଯାଇଥିଲ ବୋଧେ କା ଖାଦ୍ୟ ପା
ହୁଁ ହଁ ହଁ ହଁ।
ହୁଁ ଆମେ ଆମେ ବି ସେଦିନ ବାଲଚନ୍ଦ୍ର ପୁରୁ ଆମ। ଆମ ଗୋଟେ ବଡ ଭାଇ ଅଛନ୍ତି ଗୋଟେ ସାନ ଭାଇଛନ୍ତି ଆମେ ତିନି ଜଣ ଯାଇଥିଲୁ ଖାଇଲୁ। ପିଇଲୁ ଖାସି ମାଂସ ଖାଇଲୁ ଫାଲୁଦା ଜାଣିଛନ୍ତି ଫାଲୁଦା। ଫାଲୁଦା ଖାଇଲୁ ତାପରେ। ଏ ଗୋଟା ପ୍ୟାରାସୁଟ କପଡାର ପେଣ୍ଟ ଜାଣିଥିବେ ହାଫ ପେଣ୍ଟ ଆଉଛି।
ହଁ ହଁ।
ସେଇଟା ନେଲୁ ଆଉ ମୋ ସାନ ଭାଇ ଗୋଟେ ଫର୍ମାଲ ପେଣ୍ଟ ଟା ନେଲା ଫର୍ମାଲ ପେଣ୍ଟ ଫର୍ମାଲ ସାର୍ଟ ଆଉ।
ହୁଁ ଯୋଉଟା ସାଧା ଡ୍ରେସ ସାଧା ପେଣ୍ଟ ତାକୁ କୁହନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ନିଶ୍ଚିତ ନିଶ୍ଚି ଆଉ ଆ ବନ୍ଧୁ ଆମ ଘର ଆଡେ କେବେ ବୁଲିବାକୁ ଆସନ୍ତୁ ଆ ମା ଟିକେ, ଟିକେ ଆସନ୍ତୁ। ଏ ବର୍ଷା ଟା ରହିଗଲେ ଏଇନା ବର୍ଷାରେ ତ କୁଆଡେ ଯାଇ ଆସି ହବନି ଆଉ ବର୍ଷା ଟା ରହିଗଲା ଆସନ୍ତୁ ଆମ ଘର ଆଡେ ଟି ଟିକେ ବୁଲିକି ଯିବେ।
ନିଶ୍ଚୟ ନିଶ୍ଚୟ ଆପଣଙ୍କର ସ୍ଵାଗତ ମତ୍ ତି ନୁ ମୋ ହୃଦୟକୁ ଛୁଇଁଲା ମତେ ସମ୍ମାନ ଦେଲ ବୋଲି ମତେ ଲାଗିଲା ବୁଝିଲେ। ମୁଁ ନିଶ୍ଚୟ ଆପଣଙ୍କ କଥା ରଖି ମୁଁ କୌଣସି ଫାଙ୍କା ସମୟରେ ବା କେବେ ଯିବାକୁ ଚେଷ୍ଟା କରିବି ଆ ଆପଣ ମୁଁ।
ତମେ ଆମ ବଡ ଭାଇ ଯେମିତିଆ ହବ ଗୋଟେ ସାନ ଭାଇ ଡାକିଛି ମାନେ ନିଶ୍ଚିତ ଆସିବେ।
ହଁ ଏଇଟା ମୋ କର୍ତ୍ତବ୍ୟ। ଏଇଟା ମୋ କର୍ତ୍ତବ୍ୟ ଗୋଟା ମୁଁ ନିଶ୍ଚୟ ଯିବି ମୋ କଥାକୁ ମୁଁ କେବେ କାଟେ ନାହିଁ। ବୁଝିଲେ।
ଆଜ୍ଞା ଆଜ୍ଞା।
ହୁଁ ହୁଁ ଆପଣ ଆଜି କଣ ଖାଇବେ ଗୋଟା ବେଳେ କଣ ଖାଇବେ ଆ ଆପଣଙ୍କ ମମି ରାନ୍ଧିବେ।
ହଁ କହୁଛି ବନ୍ଧୁ ଦେଖ ଆଜି ତ ହଉଛି ଶନିବାର ଆମିଷ ତ ଆଜି ଖାଇହବନି।
ହୁଁ ହୁଁ।
ଆଜି ଆମ ମମି ଅରୁଆ, ଡାଲମା, ଖଟା ଆଉ କଦଳୀ ଭଜା ଭାଜିବେ। ଆଉ ପୋଟଳ ବେସନ ତା ତରକାରୀ ହବ ବନ୍ଧୁ ସେଇ ଖାଇବୁ ଆଉ ଆମେ।
ଅତି ଉତ୍ତମ ଅତି ଉତ୍ତମ।
ହଉ।
ଦେହ ଭ
ଆଉ ବନ୍ଧୁ ତମର ତମର ତମେ ତ କହିଲ ଯେମିତି ଆମେ କାଲି ରାତିରେ ଟିକେ ଖାଇ ଦେଇଥିଲୁ ବୋଲି ଏତେବେଳେ ଯାଏ କେହି କିଛି ଖାଇନୁ ଆଜି ତମେ ମତେ କହିଲ କି ଆଜି ଉପାଷ୍ଟ ବି ରହିବୁ। ତାପରେ ବନ୍ଧୁ ଯଦି ଗାଧୁଆ ବଳେ ତମକୁ ଖାଇବାକୁ ଇଚ୍ଛା ହବ ଆପଣଙ୍କ ମମି କଣ ରାନ୍ଧିଛନ୍ତି?
ମମି କଣ ଏପର୍ଯ୍ୟନ୍ତ ଆମର ବୋଉ ଯୋଉ ସେ କିଛି ରାନ୍ଧିଛନ୍ତି ଆମ ମ ଆମ ଏପର୍ଯ୍ୟନ୍ତ କିଛି ଖବର ଜାଣେ ନାହିଁ ବୁଝିଲେ ହୁଁ ସେଥିପାଇଁ ମୁଁ କୌଣସି ଆପଣଙ୍କୁ ଭୁଲ ତଥ୍ୟ ଦେବାରେ ବଞ୍ଚିତ ରହିବି ମୁଁ ତାପରେ କିିକି ଜାଣିଛି ପଖଳା ପଖାଳ ହେବି ଆଜି କି କାଳେ କରିପାରନ୍ତି କି ତତଲା କରିପାରନ୍ତି ମତେ ଜଣା ନାହିଁ ଯେହେତୁ ଆ ଥଣ୍ଡା ପାଗ ଅଛି ପଖାଳ କରିନଥିବେ ତତଲା କରିଥିବେ। ସେଥିପାଇଁ ଦେଖେ ତତଲା ହେରିଆ ହେଇଥିବ ତରକାରୀ ହେରିଆ କଣ ହେଇଥିବ ଆଉ।
ଓହୋ ବନ୍ଧୁ ଆଉ ବନ୍ଧୁ ଆଉ ବନ୍ଧୁ କଣ ମାନେ ସବୁ ତମ ସାନ ଭଉଣୀ ସେ ଏଇ ନା ତାଙ୍କୁ ମୁଁ ଯେମ୍ ଯେତିକି ଭାବରେ ଚିଞ୍ଚି ତମ ସାନ ଭଉଣୀ ଆଉ ଗୋଟେ ବଡ ଭଉଣୀ ଅଛନ୍ତି।
ହୁଁ।
ନା ସାନ ଭଉଣୀର କଣ ପାଠ ପଢା କଣ ଚାଲିଛି?
ତାର ଦଶମ ଉ ପରୀକ୍ଷାରେ ଉତ୍ତୀଣ୍ଣ ଏବେ ହେଇଛନ୍ତି ବୁଝିଲେ। ଉତ୍ତୀର୍ଣ ହୋଇ ଏବେ ଯୁକ୍ତ ଦୁଇ କରିବେ ବୋଲି ଭାବିଛନ୍ତି। ଓ ଆବଂ ଦରଖାସ୍ତ ମାନେ ଆ ଦରଖାସ୍ତ ବି ମାନେ ପକେଇ ଇଏ ପକେଇ ସାରିଲେଣି ପଢିବା ପାଇଁ ହଁ ହୁଁ ହୁଁ।
ବନ୍ଧୁ ଆପଣ ତ ମୋ ବଡ ଆପଣ ତ ମୋ ବଡ ଭଉଣୀ କି ଚିନ୍ହିଥିବେ ବିଷ୍ଣୁପ୍ର୍ରିୟା ସାମଲ।
ହଁ ନିଶ୍ଚୟ ଚିନ୍ହିଚି ନିଶ୍ଚୟ ସେଠି ଆମ ଗାଁରେ ରୁହନ୍ତି।
ଆଜ୍ଞା ଏବେ ଗାଁରେ ରୁହନ୍ତି ମଉସା ଘରେ ତାପରେ ତମେ ତାଙ୍କ ସାଙ୍ଗରେ ପଢିଥବ। ସେ ତମ ମତେ ଟିକେ କହିବେ ସେ ତମ ସାଙ୍ଗର ନା ତମ ଉପ୍ ଉପର ବ୍ୟାଚ୍ ନା ତଳ
ଆମର ଗୋଟିଏ ବର୍ଷ ରୁ ସିଏ ବଡ
ହଁ।
ଏବଂ କ୍ଲାସରେ ବି ବଡ ଗୋଟାଏ ବର୍ଷ।
ଓହୋ ସେ ମାନେ ତାଙ୍କ ବିଷୟରେ କୁହନ୍ତୁ ସେ ଭଲ ପଢନ୍ତି ନା ସେମିତି ପଢନ୍ତି?
ହଁ ଭଲ ପଢନ୍ତି ସ୍କୁଲ ସମୟରେ ଭଲ ପଢ଼ନ୍ତି ତାପରେ ଯୁକ୍ତ ଦୁଇରେ ବି ଯାଇଥିଲେ ପଢିଥିଲେ ହଷ୍ଟେଲରେ ରହି ସେ ଯେତେବେଳେ ଆସନ୍ତି ଆସନ୍ତି ଖାଲି ଯି ଖାଲି କାନ୍ଦନ୍ତି ଯେ ମୁଁ ଯିବିନି ଯିବି ବିନି ତ ମଉସା ଥରେ ମଉସା ଥରେ ବାଡ଼େଇ ଥିଲେ ବେଗ ଯିବା ନ ଯିବା ପାଇଁ ଏମିତି କାନ୍ଦିବାଠୁ ବହୁତ ଅଛି ସେଇ ସମୟ ବହୁତ ବିରକ୍ତି କରିଦିଏ ଖାଲି ଆସିବ ମାନେ କ ମୁଁ ଯିବିନି ଖାଲି ଜୋରରେ କାନ୍ଦିବ ଗୋଟେ ଛୋଟ ପିଲା ବା ଗିଆ। ଏମିତି ମୁଁ କେବେ ଦେଖିନି ଗୋଟେ ଯୁକ୍ତ ଦୁଇ ପିଲା ଏମିତି କେବେ କାନ୍ଦିବାର।
ସେ ଏଇନା ଏଇନା ଏଇନା ସେ ବରମ୍ପୁରରେ ଚାକିରି ପାଇଛନ୍ତି ଜାଣିଥିବେ?
ହଁ ନିଶ୍ଚୟ।
ହଁ ଏଇନା ସେ ସେଠି ବି କାନ୍ଦୁଛନ୍ତି କହୁଛନ୍ତି ମୁଁ ରହିବିନି ମୁଁ ଏଠି ବର୍ଚ୍ଚନା ଟ୍ରାନ୍ସଫର ହେଇକି ପଳେଇ ଆସିବି।
ହୁଁ ସେଟା ସେ ଚେଷ୍ଟା କରନ୍ତୁ ଯାହା ହବ ହବ ଆଉ ସେଇଟା ତ ଭଗବାନ ହାତରେ ଆଉ ଆମେ କଣ। ଟାଳିପାରିବା
ଆଜ୍ଞା ଆଜ୍ଞା ବନ୍ଧୁ ମୁଁ ଘରୁ ଲୋକଟା ଡାକିଲେଣିି ଆମେ ପଛରେ ଗପିବୁ ଆଉ
ହଁ ଟିକେ ରୁହନ୍ତୁ ମୁଁ ଟିକେ ଅଲଗା କଲ୍ ଆସିଛି ମୁଁ ତ ଆପଣଙ୍କୁ କଲ୍ କରିବି ହାଁ
ଆଜ୍ଞା ଆଜ୍ଞା